ଆଁ।
ହଁ ଅଁ ଆଉ କଣ କରୁଥିଲ?
ଏଇଠି ଶୋଇଥିଲି ଆଉ।
ଓ ହଁ।
ଖାଇବା ପିଇବା ସବୁ ସଇଲାଣି କି?
ହଁ, ଖିଆପିଆ ସରିକି, ଏଇଠି ଟିକେ ଗଡ ପଡ ହଉଥିଲି ଆଉ।
ଆଜି କଣ ଖିଆପିଆ ହେଇଚି?
ଆଜି ହେଇ ଭାତ, ଡାଲି, ଭଜା, ଆମ୍ବ, ଏଇ ଲେମ୍ବୁ କଟା ଟିକେ, ଚକଟା ଚକୁଟି ଟିକେ କରିକି ଖାଇଥିଲୁ ଆଉ। ମୋ ଭଉଣୀ ମୋ ପାଖରେ ରହୁଚି ତ, ତାର ମୋର ସାଙ୍ଗ ହେଇକି ଖାଇଥିଲୁ। ସେ ମୁଁ ବିନା ଖାଇବାକୁ ଭଲ ପାଉନି ତ?
ଭଲ ନା, କଣ କହନ୍ତି କଣ ଗୋଟେ କଣ ଗୋଟେ ବିଜନେସ ଫିଜିନେସ ଷ୍ଟାର୍ଟ କରୁନ, ଯଦି ଦି ଜଣ ଜାକ ଏକାଠି ଅଛ?
ନାଇଁ ନାଇଁ, ସେ ଅଲରେଡି ତାର ସିଲେଇ ବିଜନେସ କରୁଚି ତ
ଓହୋ, ସେ ସିଲେଇ ବିଜନେସ କରୁଚି, ଭଲ କଥା
ତାର, ସିଲେଇ ଫିଲେଇ ସେ ଶିଖିଚି। ହଁ, ତେଣୁ ସେ ସିଲେଇ କରୁଚି। ନା ନା, ମୁଁ ଶିଖି ପାରିଲିନି ତ।
ଆଉ ତୁମେର କେତେ କଣ ବିଜନେସ ଅଛି, ହେଇ ତମର ଏତିକି କିଛି, ସୁଯୋଗ ବଢିଆ ଅଛି। ଅଛି, ତାହେଲେ ବହୁତ କିଛି ଅଛି, ଲେଡିଜ ମାନେ ଲେଡିଜ ମାନଙ୍କର ଆଜିକାଲି ବହୁତ ଚାହିଦା। ଲେଡ଼ିଜ ମାନେ ଷ୍ଟେସନାରୀ ହେରିକା ବିକିଲେ ମାନେ, ଆଉ ତ
କିଏ ସେ? ଏଇଟା କୋଉଟା କଲେ ହବ, ସେଇଟା କି ଗୋଟା ସଜେସନ କଲ ଯେ, କୋଉ ବିଜନେସ ଟା କଲେ ଭଲ ଚାଲିବ?
ମୁଁ କ ଲେଡ଼ିଜ ମାନଙ୍କର ବେଶୀ ପସନ୍ଦ, ଲେଡ଼ିଜ ମାନଙ୍କ ଦୋକାନକୁ ଯିବା। ମେନ ମାନେ ପର୍ସନାଲ
ନାଇଁ ମୁଁ ଏମିତି, ମାନେ କଣ କହିଲ ଯେହେତୁ ଉ ମୁଁ ଗୋଟେ ହାଉସୱାଇଫ, ମୁଁ ଏଇ ଯୋଉ ଜିନିଷ ମାନେ ବହୁ ଦୋକାନ ଫୋକାନ ଦେଇକି, ଏତେ ଏତେ ଟାଇମ୍ ଖୋଲିକି ବସି ପାରିବିନି। ଘରେ ରହିକି କଣ ବିଜନେସ କରିବ? ସେଇ
ମୁଁ ଆଜିକାଲି ବି ବହୁତ କିଛି ଅଛି, ସମ୍ବଲପୁରୀ ଜିନିଷ ଆଣିକି ଘରେ ରଖିକି ବି ବିଜନେସ୍ ଆଜିକାଲି କରୁଚନ୍ତି, ନାଇଁ ମାନେ ସେଇ ଟା ତ ମୋବାଇଲିରେ କୁହା ଯାଇଚି, ମୋବା ଇଲ
ହଁ, ହେଇଥିରେ କିନ୍ତୁ ହେଇଟା କଲେ କିଛି ନାହିଁ ଯେ, ହେତେରେ କିନ୍ତୁ ଇନଭେଷ୍ଟମେଣ୍ଟ ବହୁତ ଆଉ। ତମେ ସମ୍ବଲପୁରୀ ତ, ଏମିତି ବି ବହୁତ ରେଟ। ତାକୁ ଆଣିକି ତମେ ରଖିବ, କିଏ ନ ନବ ନ ନବ? ସେଇ ଚକରରେ ଏ
ସେଟା ତ ଠିକ କଥା, ମାନେ ଗୋଟେ କଣ କରିବାକୁ ଚାହିଁଲେ ତାକୁ ବହୁତୁ ମାନେ ଇନଭେଷ୍ଟ ଆଉଥରେ ଯାଇକି ତମର ଇନକମ୍ ହବ।
ହୁଁ।
ଦରକାର୍ ନାହିଁ, ଆମେ ଇନଭେଷ୍ଟ କରିପାରିବୁ ନିଜେ ଆମ ନିଜେ ଇଏରେ। ସେତିକି ବି ଥିବା ଦରକାରେ, ସେକଥା ନୁହଁ ମାନେ ଆଜିିକାଲି ଦୁନିଆରେ ମାନେ ଉଁ ସ୍ତ୍ରୀ ଲୋକ ଝିଅ ମାନଙ୍କ ପାଇଁ ବହୁତ୍ କିଛି ଭେରାଇଟି ଅଛି। ଆଉ ଛୋଟ ଛୁଆଙ୍କର ସବୁ ଖାଇବା ପିଇବା ଆଜିକାଲି ଅଛି। ମାନେ ସମସ୍ତେ
ହଁ ସେଇୟା ସବୁ ହେଇପାରିବ ଯେ ଏଁ ବିଜନେସ୍ କରିବାକୁ ଦକାରେ ସେଇ ଭଳିଆ ସପୋର୍ଟ ବି ଦରକାରେ ଦେଖିଆ ଆଉ ବିଜନେସ୍ ଚାଲ୍ କରିଆ ଆଉ, କଣ ଗୋଟେ ବିଜନେସ୍ କଲେ ଯୋଉଟା କି ଆଁ ହେଲ୍ପ ହବ।
ରାସ୍ତା ଯୋଉ ଯାଉଚି ରାସ୍ତା ସାଇଟ୍ ରେ ମାନେ ରାସ୍ତା ଟା ପଳଉଛି ବ ବା ମାନେ ଜାଗା ବାଡି ସବୁ ଯାଉଚି ନା, ଯଦି ହେଇ ସାଇଟ୍ ରେ ଯଦି ଜାଗା ଖଣ୍ଡେ ଥିବ ତାହେଲେ ଭଲ ନା, ଜାଗା ଖଣ୍ଡେ ଥିଲେ ହେଇଠି ତମୁକୁ ସୁବିଧା। ମାନେ କଣ ଟିକେ ଘର କରିକି କଣ ଟିକେ ହେଇ ଭିତରେ ତମେ ବିଜନେସ୍ କରିବା ପାଇଁ।
ହଁ ଆଜିକାଲି ଅଷ୍ଟମି ଫଷ୍ଟମି ବହୁତ୍ ଦଉଚନ୍ତି ହେଲେ ଆ ଦେଖିଆ ଆଉ, ଆଉ କଣ ଗୋଟେ କରିବା ଆଉ। ଲୋକଙ୍କର ତ ଚାକିରି ଲୋକଙ୍କୁ ଆଜିକାଲି ହେଲେ ଚାକିରି ଲୋକ ପ୍ରାୟ ଏବେ ବିଜନେସ୍ ରେ ଯାଉଚନ୍ତି, ଯାହାର ଚା କିରି ନ ପାଇଲା ସେ ବିଜନେସ୍ ଆଡକୁ ହଁ ଯାହଉ ଆଜିକାଲି ତ ସ୍ତ୍ରୀ ଲୋ କ ସବୁ ବହୁତୁ ଇନକମ୍ ଆଡୁକୁ ଗଲେଣି ଯେ ଆମେ ନିଜେ ବି କିଛି ଇନକମ୍ କରିବୁ ବିଭିନ୍ନ ପ୍ରକାର ଧନ୍ଦା। ନା ଏଇଟା କିନ୍ତୁ ଗୋଟେ ଗମେଣ୍ଟ୍ ରେ ସୁବିଧା କରି ଦେଇଚି ଆଉ ଗ୍ରୁପ୍ ଫ୍ରୁପ୍ କରିକି ପଇସା ଲୋନ୍ ଦବାଟା କମ୍ ଇଣ୍ଟରେଷ୍ଟ୍ ରେ ତ ସେଇଥିପାଇଁ ସ୍ତ୍ରୀ ଲୋକ ବେଶୀ ବିଜନେସ୍ କରିବା ପାଇଁ ଆଗବର ହଉଚନ୍ତି। ଛତୁଆ, ବଡି ଫଡି କରିକି ସିଏ ଯାହାର ବିକୁଚନ୍ତି ସଂଙ୍ଘ ମାନେ ଗୋଷ୍ଠୀ କରିକି।
ସଂଘ ମାନେ କରୁଚନ୍ତି ଗାଁ ମାନଙ୍କରେ ହେଲାକି। ଯିଏ ପୁଣି ହେତିକି ରିଆ ହେମିତିଆ ଚିହ୍ନା ପଚିତ ଥିବା ତମର ମାନେ ଇଏ ସର୍କଲ ଭିତରେ ନାଇଁ ମୁଁ ଏତିକି ଜଣଙ୍କୁ ଏମିତି ଭେରାଇଟି ଲୋକଙ୍କୁ ଜାଣିଚି ସେମିତିଆ ଜିନିଷ ପିନ୍ଧନ୍ତି କିଣନ୍ତି ମାନେ ଭାବିକି ଗୋଟେ କରିବ ନାଇଁ?
ଏ ଟାଉନ୍ ସହରରେ ସବୁ ଅନଲାଇନ୍ ବିଜନେସ୍ କରୁଛନ୍ତି ଲଉ ଡ୍ରେସ୍ ପତର ଲୁଗାପଟା ଏଠୁ ଗୋଟେ ମାନେ ରି ସେଲିଂ କରୁଚନ୍ତି। ଗୋଟେ ସେଲର୍ ଟୁ ଆଣିକି ସିଏଟାକୁ ନିଜେ ପୁଣି ସେଲ୍ କରୁଚନ୍ତି ଅନ୍ୟ ଜଣଙ୍କୁ। ଏଇଟା ହଉଚି ଯେ ହେଇ ସବୁ ଜିନିଷ ପାଇଁ ରିକ୍ସ, ମନେକର ତମର ସେଲ୍ ନହେଲା ତମେ ତ ତାକୁ ରିଟନ୍ କରିପାରିବନି ତମକୁ ସେରା ହେତିକି ଝେଲିବାକୁ ପଡିବ ଆଉ।
ହଁ ପୁଣି ଟାଇମ୍ ଦକାରେ ବି, ଟାଇମ୍ ନହେଲେ
ଟାଇମ୍ ଦବାକୁ ପଡିବ। ପୁରା ଟାଇମ୍ ଯେ ତମେ ଏତେ ଇନଭେଷ୍ଟ୍ କରିବ ତ ତମେ ଟାଇମ୍ ତ ଦବ ନା ପୁରା ଟାଇମ୍ ଦବ ପଇସା ବି ସେତିକି ଲଗେଇବ ତ ସବୁଠି
ନାଇ ତମ ତୋର ହେମିତି କିଛି ଚିହ୍ନା ଅଛନ୍ତି ନାଇଁ ହଁ ଇଏ ଏମିତିଆ ବିଜନେସ୍ କରୁଛି ସେମତି
ନା ସେମିତି ହ ମୋର ଗୋଟେ ସାଙ୍ଗ ଅଛି ଏଇ କୋଲକାତା ରେ ଯିଏ କିି ଏଇ କପଡା ଫପଡା ସେଲ୍ କରେ ଶୀତ ଦିନେ ଷ୍ଟଲ୍ ଫଲ୍ ସେଲ୍ କରେ ତାଙ୍କର ପୂଜା ଟାଇମ୍ ରେ ତାଙ୍କ ଯୋଉ ବେଙ୍ଗଲୀ ଶାଢ଼ୀ କଣ ହେରା କହୁଛନ୍ତି ସେଇ ଶାଢୀ ସବୁ ସେଲ୍ କରେ ବେଙ୍ଗଲୀ ଜମଦାନୀ ସେଲ୍ କରିବା ତାଙ୍କର ସେଇ ଜାଦାନୀ ତଥା ହେପଟେ ପିନ୍ଧନ୍ତି ସିତ ସେ ସେଇଟା ସେଲ୍ କରେ। ଏ ବ୍ୟାଗ ବନାଏ। ମାନେ ସେ ଭେରାଇଟି ବିଜନେସ୍ କରେ। ମାନେ ଏମିତି ପାର୍ଲର କୋର୍ସ ବି ଜାଣିଚି ଯେ ସେ। ଆ ଯାହାର ଯିଏ ଡାକିଲା ତାକୁ ଫେସିଆଲ କରିଦିଏ। ସେ ବହୁତ କିଛି ଜାଣିଚି ହଁ। ସେ ସବୁଦି ପାଇଁ ସେ ସବୁଦି ପାଇଁ। ତେ ମୋ ସେ ସିଏ ବଉ ମାନେ କବ ଯିଏ ଲି ବେପାର କରି ଜାଣିଲେ ଭଲା। ସବୁ ପ୍ରକାର କରେ ଆମ ମାନଙ୍କୁ
ପୁଣିି ହେତିକି ଇଁ। ହେତିକି କହିବା ବି ଅ ଛି ମାନେ ଗୋଟେ ତମେ ବିଜନେସ କରିବ ମାନେ ତମ ଲାଙ୍ଗୁଏଜ ତମ କଥାବାର୍ତ୍ତାରେ ହିଁ ଲୋକ ଯେମିତି ଆସିକି ନେବ ବେ ଏମତି ନୁହେଁ ଯେ ତମ ହଁ ଇମ୍ପ୍ରେସ ହବା କଥା।
ହଁ ସେଇଟା ନିହାତି ତା ସେ କିନ୍ତୁ ଆମ ସ୍କୁ ଆମେ ଯଉ ସ୍କୁଲ ଯାଉ ସେ ସବୁ ଛତା ବି ସେଲ୍ କରିଚି। ବର୍ଷା ଦିନେ ଏଇ ଯୋଉ ଛତା ମ ଡିଜାଇନ ଛତା ରାକ। ତାଠୁ କିଣିଥିଲୁ ଯୋଉ ଷ୍ଟଲ ବି ତାଠୁ କିଣୁ ଆମେ। ଯେହେତୁ ସାଙ୍ଗ ଟା ବିକେ ଅ ସବୁ ସାଙ୍ଗ ସାଙ୍ଗ ମାନେ ଏନୁ ଦଶ ଜଣ ଆମେ ଗ୍ରୁପ ଦଶ ଜଣ ଯାକ ଦଶଟା କିଣି ଦେଲେ। ତା ତପ ସେଲ୍ ହେଲା ନା। ତ ହେମିତି ଯାହାର ଯିଏ ଯାହା କୁ ଜନ୍ମ ଦିନରେ ଆଉ ଇଏରେ ଆନିଭର୍ସ ରି ରେ ଜନ୍ମଦିନ ଆନିଭର୍ସରୀରେ ମାନେ ଆମ ମାନଙ୍କର ମୋ ସାଙ୍ଗ ମାନଙ୍କର ଯାହା ଜନ୍ମଦିନ ଥିବ। ତାଠୁ ଯା ହେଲେ ଗୋଟେ କିଣିକି ଆଣିକି ଦେଇଦିଅନ୍ତି।
ହୁଁ-ହୁଁ।
ଆଉ ଭଲ ସେ।
ଏମତି ଦେହ ଏମିତି ତାର କଳା ଅଛି ନାଇଁ ହଁ ସେତିକି କରିପାରିବ। କଲା ଏମିତି ସମସ୍ତିଙ୍କର ଇଚ୍ଛା ଥାଇ। ପଇସା ଥାଇ। ବି ମାନେ କରିପାରିବେନି। ହେତିକି ସାହସ ହବ ନାଇ ମୋ ଲୋକମାନଙ୍କ ସହିତ
ଆରେ ସିଏ
କହି ପାରିବି।
ଯଉ ଶାଢୀ ରେ ହାତୀ ହ୍ୟାଣ୍ଡ ପେଣ୍ଟିଂ କରନ୍ତି। ହ୍ୟାଣ୍ଡ ପେଣ୍ଟିଂ କରିକି ସେଲ୍ କରନ୍ତି। ଅ ହେରା ବି ସିଏ କରୁଚି ନିଜେ ନିଜେ। ପେଣ୍ଟିଙ୍ଗ କରିକି ମାନେ ପ୍ଲେନ୍ ଶାଢୀରେ ହେରାବି ସେଲ କରୁଚି। ତାଙ୍କର ହେପଟେ କାଲକାଟା ବେଙ୍ଗଲ ଲୋକ ହେରା ବେଶୀ ପ୍ରିଫର କରନ୍ତି ନା। ପ ତାଙ୍କର ଟ୍ରାଡିସ ନାଲ ଲୁକ୍ ତାଙ୍କର ହେଇ କଟନ ଉପରେ। ତ ସେ ହେରା ସେ ହେଣ୍ଡ ପେଣ୍ଟିଂ କରିକି ବି ବି ବିକ୍ରି କରୁଚି। ସବୁବେଳେ ହରୁଚି ଆମେ ତ ହେଡା ପିନ୍ଧୁନେ।
ନାଇଁ ଯଦି ହେଇଚ ତ ତମେ ଏତେ ବର ତୁ ଏତେ ବର୍ଷର ହେଇଲୁ ସେଇଠୁ କିଛି ଶିଖି ଦେଇକି ଟିକେ ଆସିଲୁନି ତାଠୁ। ଟିକେ ବିଜନେସ କରିଥାନ୍ତୁ।
ମୁଁ ତ ହେଇ ବ୍ୟାଗ ଶିଖିକି ଆସିଥିଲି ଯା। ଆଉ ଏଇଟା କି ଆଉ ଆମଠୁ ଏ ଶାଢୀ ଫାଢି ପେଣ୍ଟିଙ୍ଗ କରିକି, ଏମିତି ନର୍ମାଲ ଶାଢୀ ଲୋ କଉ ନଉନାହାନ୍ତି। ଆଉ ତାଙ୍କ ଶାଢୀ ଅଲରେଡି ଅଧିକ ରେଟ। ସେ ତା ହଣ୍ଡ ପେଣ୍ଟିଂରେ ଆହୁରି ଅଧିକ ରେଟେ ଲୋକ କଣ ଇଣ୍ଟରେଷ୍ଟଟେଡ ହେବେ। ଆଉ ସିଏ ସବୁବେଳେ ବିଜନେସ କରୁଚି ବୋଲି, ସିଏ କି ଗୋଟେ ଆପାର୍ଟମେଣ୍ଟରେ ପୁରା ରହୁଚି। ସେଠୁ ଆପାର୍ଟମେଣ୍ଟ ରୁ ବହୁତ ଲୋକ ତାଠୁ ନେଇ ଯାଉଛନ୍ତି। ତ ହେତିକି ସେ ସରକଲ୍ ଅଲେଡି ରହି ରହି ହେ ଟା ବନେଇ ସାରିଚି। ଇଏ ନହେଲେ ସିଏ ନେଇଯିବେ ତା ବିଜନେସ ଚାଲିବ। ଆମ ଆଡେ ତ
ହୁଁ
ଆଗର ଲୋକଟା ଏବେ ହଁ ଏଟା ଏତିକି ରେ ଏତିକି ଆଣିକି ଏତିକି ରେ ବିକୁଛି।
ହଁ, ଯୋଉମାନେ ଜାଣି ସେମାନେ ଜାଣିଛନ୍ତି ସେମାନେ ତାଙ୍କ ତାଙ୍କ ଭିତରେ କିଣିଲେ।
ହଁ, ତ ସେମାନଙ୍କ ମେଣ୍ଟାଲିଟି ତ ଆମ ହଁ ମେଣ୍ଟାଲିଟି ଆଉ
ସେ ଯେହେତୁ ବି ଯେମିତି ତୁ କହିଲୁ ନୁ ଆମେ ସାଙ୍ଗ ହେଇକି ରହୁଥିଲୁ ନେଇଗଲୁ ସ୍କୁଲ ସମୟରେ। ଏମିତି ସେମାନେ ବି ସାଙ୍ଗ ହେଇକି ରହୁଛନ୍ତି। ଯେତେବେଳେ ଦରକାରେ ଦରକାରେ ହେତେବେଳେ ନେଇ ଯାଉଥିବେ ନାଇଁ ହଁ ଏଇଠୁ ନେଇ ଯା, ଆମେ କେ ବାହାରକୁ ଯିବା। ଏଇଠୁ ଆଫ୍
ହଁ, ହଁ, ସେମିତି ତ ସେମାନେ କରନନ୍ତେ। ଏବେ ବି କରୁଛନ୍ତି। ତା ରହୁଛନ୍ତି ସେମାନେ ଯାହାର ଡ୍ରେସ ପତ୍ର ସେମାନଙ୍କର ଏଇ ଯାଏ ଏକାଥରକେ ମେଞ୍ଚେ ମେଞ୍ଚେ ଡ୍ରେସ ସେଟ୍ କିଣିକି ଆଣେ। ତ ଚାମାସ ସାଙ୍ଗସାଥି ମାନଙ୍କୁ ଫଟୋ ପଠେଇବ। ଯାହାର ଦରକାର ହେଲା ସେ କିଣିଲା। ଯାହାର ନ ଦରକାର ନାାଇଁ ଏମିତି ନୁହଁ ଯେ ସାଙ୍ଗ ବୋଲି କମ୍ପଲସରୀ କିଣିବ ଏଟା ବି ଇଏ ନୁହଁ। ନାଇଟି ବି ସେଲ କରେ ସବୁ। ସିଜିନ୍ ୱାଇଜି ସେ ସବୁ ଜିନିଷ ସେଲ କରେ।
ଭଲ ନା ଏଇଟା ଗୋଟେ ତାଙ୍କ ଛୁଆ ର ଗୋଟେ କଳା ଅଛି ତାର ଆଉ।
ସେ ତାର କରେ। ଆ ହଜବେଣ୍ଡ ତ ଭଲ ଚାକିରି କରନ୍ତି ନା ତଥାପି ସେ ପୁଣି ହେରା କରେନା ନାହିଁ ଘରେ ବସିକି। ତାର
ହଉ ଆଉ ରଖୁଛି ମୁଁ ଯାଉଛି ଶୋଇବି।
ଶୋଇପଡିବ ଏନ
ହୁଁ
କଣ ପାଇଁ ଏତେ ନିଦ ତତେ? ଟାଇମ ତ ହେଇନି ଯୋଉ ଆସିକି ଚାରିଟା ବାଜିଲା, ଆଉ କଣ ଶୋଇବୁ।
ପୁଅ ପୁଅ ପୁଅ ଯାଉଛି ଟିଉସନ ଯିବ ମୁଁ ଶୋଇବି।
ଓ କିଏ କଣ କିଏ କଣ କହିଲା ଯିବନି ବୋଲି।
ବିନି। ହୁଁ, ସେ ଯିବନି କହୁଛି ସେ ଯିବ।
ହଁ-ହଁ-ହଁ।